ହଁ କୁହ? ମୁଁ ଏଠି ଯୋଉ ବସିଥିଲି।
ଆ ଖିଆ ପିଆ ହେଇ ସାରିଲାଣି?
ହଁ ଖାଇସାଇଲିଣି।
ଘରେ ସମସ୍ତ ହଁ ଖାଇସାରିଲୁଣୁ। ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଆ ଘରେ କେତେ ଜଣ ତମର ଅଛନ୍ତି ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା ବୋଉ ମୁଁ ଆଉ ଇଏ ଆଉ ପୁଅ।
ଅ ହ ସୁଖୀ ପରିବାର ଆଉ।
ଆଜ୍ଞା।
ପୁଅଟି ଛୋଟଟି ଏ ନା କେତେ ବର୍ଷ ହେଲାଣି?
ତାକୁ ଏଇ ଚାରି ବର୍ଷ ଚାରି ବର୍ଷ ପ୍ଲସ ମାନେ ପାଞ୍ଚେ ହେଇନି ହବ ଆଉ।
ଅ, ହଁ ଛୋଟ ଛୁଆଟିଏ ଆଉ, ଆଃ। ଆଉ, ଏବେ କୁ-କୁଆଡେ ବୁଲିବାକୁ ଯାଇଥିଲେ?
ଏବେ ଯାଇଥିଲୁ ଆନିବର୍ଷ ଥିଲା, ବୁଦ୍ଧେଶ୍ଵର ମନ୍ଦିର ଯାଇଥିଲୁ।
ତୁମକୁ ପାଖ ବୁଦ୍ଧେଶ୍ଵର ମନ୍ଦିର ବହୁତ୍!
ହଁ, ମୋ ପାଖରେ ଏଇ ଭୁବନ-ଅ ଠୁ ଏଇ ହବ ଟିକେ, ହବ ଚାରି ପାଞ୍ଚ କିଲୋମିଟର ହବ ଆଉ।
ସେଠି ଆଉ ସବୁ କଣ ଅଛି?
ସେଠି ଅଛି ମନ୍ଦିର ଅଛି, ତା ପାଖକୁ ଗୋଟେ ଅଛି ଯୋଉ ଭଲ ପୋଖରୀଟିଏ ଅଛି। ଭଲ ମାନେ ଭଲ ଠାକୁରଙ୍କର ଆସିଲା ଏଳେ ବାଟରେ ସେଠି ଦେଖିନୁ ବାଟ ମଙ୍ଗଳା ଠାକୁର, ମାନେ ମଙ୍ଗଳା ଠାକୁର ମନ୍ଦିର ଅଛନ୍ତି। ଏମତି ଆଉ।
ଆଉ ସଞ୍ଜେଇ ଦେଇଚୁ ସବ୍ ବୁ ଆମେ ପର୍ବ ପାଳନ କରୁ, ଯେମିତି ଦଶହରା ହଉ। ରଜ ହଉ, ଆମର ପ୍ରଥମାଷ୍ଟମୀ ହଉ, କି ରଥ୍ ଥଯାତ୍ରା, ଦୁର୍ଗା ପୂଜା, ସେମତି ଆହୁରି ଅନେକ ପୂଜା ବି ଆମର ହୁଏ ଆମ ଓଡ଼ିଆରେ। ତ, ତା ଭିତରୁ ତମକୁ କୋଉ କୋଉଁ କୋଉଁ ପୂଜା ପର୍ବ କରିବା ପାଇଁ ବେଶୀ ଭଲ ଲାଗେ?
ଆମର ତ ଦଶହରା ଭଲ ହୁଏ ଆଉଁ।
କେମିତି କଣ ଦଶହରା ପାଳନ କର?
ଆମର ଦଶହରାରେ ଟିକେ ମାନେ ଏଠି ଭୁବନରେ ଟିକେ ଭଲ ଦଶହରା, ଯୋଉଁ ଦଶ ହରା ଟିକେ ଭଲ ପାଳନ୍ତି। ଦଶରା ଭଲ ଇଏ କରନ୍ତି। ଆହାଁ, ଘରେ ପିଠାପଣା ହୁଏ। ଆଉ, ସେଥିରେ ବି ଆମର ନୂଆ ପିନ୍ଧନ୍ତି। ସେଥିରେ ବି ଆମର ଗାଡି ବି ପୂଜା କରନ୍ତି।
ଯାଅ ବନ୍ ଦଶହରା ଦେଖିବାକୁ ଯାଅ?
ହଁ, ଦଶହରା ଭୁବନ ତ! ତ, ମାନେ ଏ ବର୍ଷ ଆର ବର୍ଷ ଯାଇଥିଲୁ। ଏ ବର୍ଷ ତ ହେଇନି ଯିବୁ ଆଉ। ଏ ଦୁର୍ଗା ପୂଜା ଦୁର୍ଗା ଅଷ୍ଟମୀ କରୁଁ। ନୂଆ ଆମର ସେଥିରେ ପିନ୍ଧନ୍ତି ଆଉ।
ଉ ହୁଁ। ଆଉ-ଉ, ପୁଅ ପାଠ ପଢିଲେଣି ନା?
ନାଇଁ, ପୁଅର ଆଡ୍ ମିସନ୍ କରିନୁ। କରିବୁ ଆଉ। ଏଇ ଗାଁ ରେ ମାନେ ଏଇ ଶିଶୁ ମନ୍ଦିରରେ ବୁଝିକି ଆସି ଚୁ, ସେ ସାର୍ ନାହାନ୍ତି। ଆସିଲେ ଆଡ୍ମିଶନ୍ କରିବୁ।
ଆଚ୍ଛା।
ଆଉ, ଏଇ ଉମ୍ ଆଉ, ରଥ ଯାତ୍ରାରେ କୁଆଡେ ଯିବା ପାଇଁ ଭାବିଛନ୍ତି ନା ନାଇଁ ଗାଁରେ?
ନାଇଁ, ରଥଯାତ୍ରା ତ ଗାଁ ରେ ହଉଛି। ମନ୍ଦିର ଆମର ଚାଲଛି ମାନେ ହଉଛି, ପାହାଚ ହେଇସାଇଲାଣି ମନ୍ଦିର ମାନେ ଚାଲିଚି ହେଲେ ମାନେ ହଉଛି, ଏବେତ ମାନେ ହୁଏ ବି, ମାନେ ଭଲ ହୁଏ। ଆମ୍ ତ ପୁରୀ ଆଁ ଆମ ଘର ହଁ, ଆମ ଘରକୁ ପାଖ। ମାନେ ଅଳ୍ପ ବାଟ ହବ। ମନ୍ଦିର ପାଖରେ ଆଉ।
ଆଉ ରଥଯାତ୍ରା, ଆଉ ରଜଟି କେମତି ପାଳିଲ?
ରଜ ଭଲ୍ ସେ ପାଳିଲୁ। ନେ ଆମ ଯୋଉ ରଜ ମହୋତ୍ସବ ହେଇଥିଲା। ଆସିଥିଲେ ଅପାହେରିକା ଆସିଥିଲେ। ଭଲ୍ ସେ ମାନେ ହଉଛି ଛୁଆ ଆସିଥିଲେ। ଭଲ ମାନେ ଏଁ-ଏ ଏବଷ, ଏ ବର୍ଷ କିନ୍ତୁ ଆର ବର୍ଷ ଅପେକ୍ଷା, ଏବ ବର୍ଷ ରଜ ମାନେ ଆମର ଭଲ ପାଳନ ହେଇଥିଲା।
ଆଉ କଣ ପିଠାପଣା କରିଥିଲେ?
କରିଥିଲୁ ପୋଡ ପିଠା କରିଥିଲୁ ଇଟିଲି କରିଥିଲୁ। ଆଉ ଚକୁଳି କରିଥିଲୁ। ଆଉ ସେଦିନ ତ ସଂକ୍ରାନ୍ତି ତ ମଝିରେ ତ କରନ୍ତିନି ଫାଷ୍ଟ ରଜ ଦିନ କରିଥିଲୁ ଆଇଁଷ କରିଥିଲୁ ଆଉ।
ଆଚ୍ଛା, ତ କୋଉ ଖାଦ୍ୟ ଟି ବେଶୀ ଭଲ ଲାଗେ ଖାଇବା ପାଇଁ?
ମତେ ଭଲ ଲାଗେ ବେଶୀ ମତେ ଚ ବେଶୀ ମତେ ପିଠା ପିଠା ମାନେ ବେଶୀ ଚ କୁଳି ପିଠା ଭଲ ଲାଗେ।
ଆଉ ରଜରେ ତ ପାନ ମେନ୍ ପାନ ପିଠା ଆଉ।
ହଁ।
ମିଠା ପାନ ବି ମାନେ ମିଠା ପାନ ପିଠା ଖାଇଲୁ ଆଉ।
ଆଉ ଦୂର ସ୍ଥାନକୁ ଏଇ ଭିତରେ କେବେ ଯାତ୍ରା କରିଚନ୍ତି?
ଏଇ ଭିତରେ ମାନେ ନା ସେଇ ଯେ ଖାଲି ଯା ବୁଦ୍ଧେଶ୍ୱର ଯାତ୍ରା ଯାଇଥିନୁ କହୁଥିଲୁ ଯିବୁ ବୋଲି ପୁଅ ଛୋଟଟେ ସେ ପାଇଁ କହିଲୁ ଆଉ ଟିକେ ବଡ଼ ହଉ ଯିବୁ ଆଉ।
ଆଚ୍ଛା। ଆଉ ତମ ଘର ପାଖରେ ଆଉ ସବୁ କଣ ଅଛି? ଯେମିତି ବୁଲିବାକୁ ଯିବା ପାଇଁ କିମ୍ବା ହଉଛି ଯୋଉ ମନ୍ଦିର।
ଆମ ଘରେ ତ ଅ ଆମର ଅଛି ଏଠି ମନ୍ଦିର ଜଗନ୍ନାଥ ମନ୍ଦିର। ଆଉ ହଉଛି ଶିବ ମନ୍ଦିର। ପାର୍ବତୀ ମନ୍ଦିର ସେଇଠି ଅଛନ୍ତି ସେଇଠି ଠାକୁରଙ୍କ ପାଖରେ। ଆଉ ଭୁବନ ଭୁବନରେ ଅଛ ଭୁବନରେ ଟିକେ ବେଶୀ ଦିନି ଭଲ ଇଏ ଅଛି ଆଉ। ପାର୍କ ଅଛି ଟିକେ ଭଲ ଆଉ। ବୁଦ୍ଧେଶ୍ଵର ମନ୍ଦିର ଯୋଉ କହୁଥିଲି ସେଇଠି ପାର୍କ ଟିକେ ଅ ସିଏ ସେଇଟି ଟିକେ ଭଲ ମାନେ ଠାକୁରଙ୍କର ଭଲ ସ୍ଥାନ ଅଛି ସେଇଟି ଟିକେ ଦେ ଦେଖିବାକୁ ମାନେ ଭଲ ଭଲ ଦେଖିବା ସ୍ଥାନ ଅଛି।
ହୁଁ। ଆଉ ଘରେ ହଉଛି ଯୋଉ କଣ ତମେ ଯୋଉ ଦୈନନ୍ଦିନ ଜୀବନରେ ପ୍ରତିଦିନ କଣ କର?
ପ୍ରତିଦିନ ମାନେ ତ ହାଉସ ୱାଇଫ ବି ଆଉ ସବୁବେଳେ ଘରେ କାମ ମାନେ ରୋଷେଇ ବାସ ଆଉ ଏ ଏଇ ସବୁ କାମ ଲାଗିଛି ଆଉ।
ଗୃହିଣୀଙ୍କର ତ କୋଉ ଦିନ ଛୁଟି ନାହିଁ? ପର୍ବପର୍ବାଣୀ ହେଲେ କାମ ଅଧିକ ବଢିଯାଏ।
ଅଧିକ ଆଜ୍ଞା। ତ କାମ ତ ସବୁବେଳେ ଲାଗିଛି।
ହଁ।
ଆଜ୍ଞା।
ଆଉ ସକାଳେ ଆ ହଁ ସକାଳ ଖିଆ ପିଆ ସରିଲାଣି। ଏଁ ଦି ପହର ବି ଖିଆ ପିଆ ସରି ଯାଇଛି। ଏବେ ଟିକେ ଖରା ଟିକେ କାଁଳେଇଛି ଯେ ଟିକେ ହାଲକା ପବନ ଦଉଚି ବୋଲି ବାହାରେ ବସି ସିଚି ଆଉ ହୁଁ ଭଲ ଅଛି ଆଜି ଟିକେ ଏଇନା ପାଗ କିତୁ ସକାଳେ ବହୁ ଜୋରେ ମୋର ପୁଅଟିଏ ଆମେ ହଉଛି ଯୋଉଁ ଯୌଥ ପରିବାର ମୋ ସାନ ଜା ତାଙ୍କର ଯୋଡିଏ ପୁଅ, ଏ ଆମେ ସବୁ ଏକାଠି ରହୁ ଉଁ ପୁଅ କିଏ ବାହାରେ ରହିକି ପଡୁଛି ଆମେ ଘରେ ମୁଁ ସାନ ପୁତୁରା ଟି ଆମେ ତିନି ଚାରି ଜଣ ଘରେ ରହୁଛୁ ଆଉ
ଓହୋ ଆଉ ତମର ସବୁ କଣ ସବୁ ଭଲ
ହ ଭଲ ତ ସେମତି କହିଲେ ସବୁ ଜିନିଷ ମତେ ଭଲ ଲାଗେ ତା ଭିତରେ ମତେ ଆମିଷ ମାଛ ମୋର ଭାରି ପ୍ରିୟ ଖାଦ୍ୟ ଭିତରେ ବୁଲିବାକୁ ଭଲ ପାଏ କିନ୍ତୁ ବେଶୀ ବାଟ ଆମେଇଯାଉ ଯେହେତୁ ପିଲାମାନେ ବାହାରେ ଚନ୍ତି ଆମକୁ ସେମାନେ ଠିକ ରେ ଘରକୁ ଯେତେବେଳେ ଆସୁଛନ୍ତି। ଆମେ ସେବେ କୁଆଡ଼େ ବୁଲିବା ପାଇଁ ଯାଉ ନହେଲେ ଅଲଗା ସମୟରେ ଆମେ ବାହାରକୁ ଯାଇପାରୁନା ବୁଲିବା ପିଲା ନଥିଲେ ଭଲ ଲାଗିବନି ଆମ୍ ଆମେ ଯାଇପାରୁନା ଆଉ ପିଲା ଯେତେବେଳେ ଆସନ୍ତି ଛୁଆ ମାନେ ଘରକୁ ସେତେବେଳେ ଟିକେ ଇଏ କରୁ ରଜକୁ ବି ଛୁଆ ମାନେ ଆସିଥିଲେ ସବୁ ରଜରେ ଭଲ ଥିଲା ଟିକେ କାଳବୈଶାଖୀ ପ୍ରଭାବ ଯୋଗୁରୁ ଲାଇନ ଫାଇନ୍ କଟିଲା ଟିକେ ଗରମ ଇଏରେ ଭଲରେ ର ଜ ଟିକେ କଟି ପାରିଲାନି ନହଲେ ପିଲାମାନେ ଯେହେତୁ ରଜରେ ଘରେ ଥିଲେ ଭଲ ଥିଲା
ହୁଁ ଗୃହିଣୀ ମାନଙ୍କର ତ ସେଇଆ ଆଉ କଣ କରିବି
ହଁ ପିଲାମାନେ ତ ବାହାରେ ରହୁଛନ୍ତି ଘରକୁ ଆସିଲେ ଆମର ସେଇଟା ସବୁଦିନେ ରଜ ଯେବେ ଘରକୁ ଆସୁଛନ୍ତି ଆଉ କିନ୍ତୁ ଏଥରକ ରଜ ଟା ଖରାପ ହେଇଗଲା ଆଉ
ଆଜ୍ଞା ଆଉ ପୁଅ ଏଇନା କଣ ପଢୁଛନ୍ତି ନା କଣ ମାନେ
ହଁ ପୁଅଟି ବାହାରେ ରହିକି ପଢୁଛି ତାର ଏବେ ପ୍ଲସ ଟୁ ବିଜ୍ଞାନ ପଢୁଥିଲା ଯୋଉ ଉ ସରିଗଲା ତାର ଏବେ କୋଚିଂ ନଉଛି କଟକ ରେ ଆକାଶ ରେ ବିଟେକ୍ କରିବା ପାଇଁ ତାର ଟିକେ ଆଶା ଯେ ଅ -ଗଭର୍ଣମେଣ୍ଟ କଲେଜରେ ଭଲ ଗଭର୍ଣମେଣ୍ଟ କଲେଜଟିଏ ସିଟିଏ ପାଇଲେ ସେଇ ଇଞ୍ଜିନିୟରିଂ ଗମେଣ୍ଟ କଲେଜ ରେ କରିବ
ଆଜ୍ଞା
ସେଥିପାଇଁ କୋଚିଂ ଦେଇଛୁ ଆସନ୍ତୁ ଦେଖାଯାଉ
ଆଜ୍ଞ ଆଉ କଣ କରିବାକୁ ତମକୁ ଭଲ ଲାଗେ?
ମତେ ରୋଷେଇ କରିବାକୁ ଭଲ ଲାଗେ। ଏଇ ଗଛ ବାରିରେ ଗଛ ବୁଛ ଇଏ କରିବା ପାଇଁ ଭଲ ଲାଗେ ମତେ ବହି ପଢିବା ପାଇ ଭଲ ଲାଗେ ମତେ ଏଇ ଗୀତ ଶୁଣିବା ପାଇଁ ଭଲ ଲାଗେ।
ଆଜ୍ଞା
ମତେ କିଛି ସବୁ ଜିନିଷରେ କିଛି ନୂଆ ଜାଣିଲେ ମତେ ଭାରି ଭଲ ଲାଗେ।
ଆଜ୍ଞା
ଆ ତାର ହଁ ପିଲା ଯେହେତୁ ବାହାରେ ରହିକି ପଢୁଛନ୍ତି। ପ୍ରତିଦିନ ସମ୍ବାଦ ଆଜିର ନ ଶୁଣିଲେ ମତେ ଟିକେ ଭଲ ଲାଗେନି ଯେହେତୁ ଛୁଆ ମାନେ ବାହାରେ ରହୁଛନ୍ତି। ଟିକେ ଆଜି କଣ କିଛି ନୂଆ ଆସିଛି କି। ପିଲାମାନଙ୍କ ପାଇଁ କି ଆଉ ସେଟା ବି ମୁଁ ସବୁବେଳେ ଟିକେ ସମ୍ବାଦ ଦେଖେ।
ଆଜ୍ଞା।
ତମକୁ କଣ ଭଲ ଲାଗେ।
ମୋତେ ବି ସେଇ ଭଲ ଲାଗେ। ମତେ ବି ରୋଷେଇ କରିବାକୁ ଭଲ ଲାଗେ ଘର କାମ ସବୁ ମାନେ। ମୋତେ ବେଶୀ ସଫାସୁତୁରା କରିବାକୁ ଭଲ ଲାଗେ। ଘର ମାନେ ଅପରିଷ୍କାର କରିବାକୁ ଭଲ ଲାଗେନି ପରିଷ୍କାର ଥବ ସବୁବେଳେ କରିବାକୁ ଭଲ ଲାଗେ। ଆଉ କିନ୍ତୁ ଗୀତ ବେଶି ମତେ ଭଲ ଲାଗେ ଶୁଣିବାକୁ ଭଲ। ଲାଗେ ଆଉ ଏମତି କାମ। କଁ କହିଲେ।
ମୁଁ କହିଲି ତମର ମୋର ଗୋଟେ ମିଶୁଛି ଆମକୁ ଦି ଜଣଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ ଆଉ।
ଆଜ୍ଞା ହଁ ନାଇଁ ଡ଼୍ୟାନ ମାନେ ଡ୍ୟାନ୍ସ ଫ୍ୟାନ୍ସ ଏତେ ନୁହେଁ କିନ୍ତୁ ଗୀତ ଶୁଣିବାକୁ ମତେ ବହୁତ ଭଲ ଲାଗେ। ମାନେ ମୁଁ ଯେତେବେଳେ ନ କାମ କଲେ ବି ମାନେ ଗୀତ ବଜେଇଦିଏ। ଗୀତ ବାଜେ ମତେ ଭଲ ଲାଗେ।
ନାଇଁ ପ୍ରାୟତଃ ସବୁ ଗୃହିଣୀଙ୍କର ସେଇ ଯା ଥାଏ ଯେ ଗୀତ ଟିକେ ବାଜୁଥିଲେ ତାଙ୍କ। କାମଟି ଶୀଘ୍ର ଶୀଘ୍ର ହେଇଯାଏ। ଆମେ ସେମ ଆମେ ବି ସେଇଆ କରୁ ଗୀତଟି ଲଗେଇ ଦେଇକି ନିଜ ନିତ୍ୟ କର ର୍ମ ଏବଂ ସକାଳ କାମ ଆମେ ସାରି।
ହଁ ବେଶୀ ତ ଭଜନ ଆଉ ଭଜନ ବାଜିଲା ମାତ୍ରେ ମନ ପୁରା। ମାନେ କାମ ମାନେ ଯେତିକି କରିଥିବ ଆହୁରି ମାନେ ହଉଛି ଇଏ ହେଇ ଯାଏ।
ଠାକୁରଙ୍କ ବାଣୀରେ ଅଛି।
ମାନେ ଟିକେ ଭଗ୍ ମାନେ ଠାକୁରଙ୍କର ମାନେ ବେଶୀ ଟିକେ ଭଲ ଲାଗେ ଶୁଣିବା ପାଇଁ ଆଉ।
ହଁ।
ସନ୍ଧ୍ୟାବେଳେ ଟିକେ ବେଶୀ ମାନେ ସକାଳେ। ତ ମାନେ ସକାଳେ ତ ବଜାଏ ସନ୍ଧ୍ୟା ବେଳେ ବି ସନ୍ଧ୍ୟା ଦେଇସାରି। ସନ୍ଧ୍ୟା ଦେଲା ବେଳେ ପ୍ରାର୍ଥନା କରୁଥମି। ଆଡେ ମାନେ ଲଗେଇ ଦିଏ ଭଜନ। ଲଗେଇ ଦେଇକି ମାନେ ଶୁଣେ ବହୁତ ଭଲ ଲାଗେ।
ସେମିତି ସୁନ୍ଦର ଭାବରେ ଭଜନ ଶୁଣନ୍ତୁ ପୁଅ ଟିକି ପାଠ ପଢାନ୍ତୁ। ଆପଣଙ୍କ ଦିନଟି ଭଲରେ ଭଲରେ କଟୁ। ଠାକୁରଙ୍କର ଆଶୀର୍ବାଦ। ରହୁ ଆଗକୁ ରଥଯାତ୍ରା ଅଛି ଯାଇଁକି ରଥ ଦେଖିକି ରଥ ଟାଣନ୍ତୁ। ଆଉ ମୁଁ ଏବେ ରହୁଛି ପରେ କଥା ହବା।
ଆଜ୍ଞା ହଉ ଠିକ୍ ଅଛି। ହଁ ସୀମା ଆଇଲେ ତ ଆସିବ ସୀମା ଆସିବ ଯେ। କାଟେ। ତୁ ବା କାଟୁନୁ।